ହ୍ୟାଲୋ।
ହଁ।
ଉୁଁ ହୁଁ ତାହେଲେ ତମେ ସେଇଠି ବୁଲାବୁଲି କରିସାରିଲା ପରେ ଆଉ କୁଆଡେ ଗଲା କିଲ ଅହ।
ଖା ମାନେ ଆମ ପିଲାମାନଙ୍କୁ ମାନିବାକୁ ପଡିବ ପୁରା ସେଟା ସେତିକି ଟାଇମ୍ ସମ୍ଭାଳିଲେ ବୋଲି ଅଲଗା। ପିଲା ହେଇଥିଲେ ପିଲା ମାନେ ରାଗ ହଉଥିଲେ। ଆଁକୁଚ୍ ଆଁ ଙ୍କୁ କହୁଥିଲେ କହିବାକୁ ନାଇଁ।
ହୁଁ ସେଇଆ ଯିଏ ବି ହବ।
ହଁ ଟାଇମ୍ ରେ ଖାଇବାକୁ ନ ମିଳିଲେ ଆଉ ଯିଏ ବି ରାଗ ହବ ଆଉ ଜାଣିନ୍‌।
ହୁଁ ଆମେ ଜାଇଥିଲୁ ସେଇଠକୁ ଖାଇ ପିଇ ସାରିକି ଗଲୁ ହାଁ।
ହୁଁ।
କୋଉଟିକୁ ଏ ଯୋଉ ତମେ ଯୋଉଠି ଯାଇଥିଲ ଡ୍ୟାମ କୁ ତାପରେ ଆଉ ସେଇଠି ଏମିତି ବୁଲିଲୁ ଆରାମରେ କଣ ଅ ଯାହାହେଲେ ବି ଦି ଘ ଟା ତିନି ଘଣ୍ଟା ସେଇଠି ସବୁ ପିଲା ବିତେଇଲେ ହାଁ। ଯେ ଆମେ ଗଲାଡକୁ ଚାରିଟା ପରେ ପାଞ୍ଚଟା ହେଇ ଗଲାଣି ଯେ ସେ ଯୋଉ ରୋ କହିଲି ସେଇ ସବୁ ବନ୍ଦ ହେଇଲାଣି।
ଓହୋ ହଁ ହଁ ସେ ପାଞ୍ଚଟା ପରେ ବନ୍ଦ ହେଇଯାଉଛି ନା କଣ ହଁ।
ହଁ। ସେ ସବୁ ବନ୍ଦ ହେଇଗଲାଣି ମାନେ ଆମେ ଯାଉଛୁ ଅଳ୍ପ ଟାଇମ ଥିଲା। ଆଁ କିଛି ସମୟ ଭିତରେ ଆଉ ବନ୍ଦ ହେବାକୁ ଥିଲା ଆଉ ପନ୍ଦର କୋଡିଏ ମିନି ନା ଅଧଘଣ୍ଟେ ଏମିତି ଥିଲା। ଏତେ ସାରା ପିଲାକୁ ଆଉ କିଏ ଯାଇଛନ୍ତି କିଏ ନାଇଁ ସେଥିରେ ସେ ଇଏ ହେଇଗଲା। ତାପରେ ଆମେ ସବୁ ସେ ଯୋଉ ଚାର ମିନାର ନା ଗାନ୍ଧୀ ମିନାର ନାଇଁ। ସେଇଠିକୁ ସବୁ ଅଧା ପିଲା ତ ବସି ପଲେ ସେ ବଗିଚାରେ। ହଁ ହଁ ସେଇଠି ଅଧା ପିଲା ସେ ଯୋଉ ତଳେ ନାହିଁ ବଗିଚା ହରିକା। ପାର୍କ ଟାଇପ୍ ର ହେଇଛି ସେ ଭିତରେ ହଁ। ସେ ଭିତରେ ଅଧା ପିଲା ସିମି ଖାଲି ବସି ପଡିଲି ସେ ଯାହାର ଗପୁ ଥିଲି ସାରେ ବି ସେ ତଳେର ବସିଥିଲି। ଆମେ ସବୁ ଚାଲି ଚାଲିକିନା ନିର୍ମଲ ମୁଁ ଆସି ସାରିଲା ଆହୁରି ବି ବହୁତ ସାରା ଜୁନିୟର ଏମାନେ ସବୁ ଚାଲି ଚାଲିକିନା ସେଇଠି ଗୋଟେ ପାହାଡ ଟାଇପ ର ଅ ଥିଲା ହେଲା ସର୍ଟକଟ ନବୁ ବୋଲି ପାହାଡ ଚଢିକିନା ଏମ୍ ତି ମୁ ଚାଲି ଚାଲିକିନା ସେ ଯୋଉ ନିରୁମିନାର। ସେଇଠିକୁ ଗଲୁ ବୁଲିଲୁ ଇଏ କଲୁ। ତାପରେ ସେଇଠି ସବୁ ସେଇଠି ଭାଇ ଆଇସ୍କ୍ରିମ ଗୋଟ ଗୋଟେ ଗୋଟେ କେତେ ମହେଙ୍ଗା କି ଯାହାବି ସେଠି ଯାହାବି କିଣ ହଁ ବହୁତ୍ ମେହେଙ୍ଗା ତମେ ଆଉ ଯା
ହଁ ହଁ କଁ କଇଲ।
ତମେ ଆଉ ଯାଇନ ଉପରକୁ।
ସେ ଉପରକୁ ଆମେ ପୁର ଉପରକୁ ଯାଇଥିଲୁ।
ହଁ ଯୋଉ ନେହରୁମେ ହଁ ମେ ଏଇଯୋଉ ମିନାର ଅଛି ତ।
ହଁ ମିନା ର ପୁରା ଉପୁରକୁ ଯାଇଥିଲୁ।
ହଁ ଆମେ ବି ଯାଇଥିଲୁ ସେ ଉପୁରୁକୁ।
ହଁ ବଢିଆ ଭିଉ ଟା ଭି ଉ ମାନେ ପୁରା ବଢିଆ ହେଇଥିଲା ସେ ଯା ଯାଗା ସୁନ୍ଦର ଦେଖାଯାଉଥିଲା।
ସେଇଆ। ସେଇଠୁକୁୁ ଗଲୁ ତାପରେ ଆସିଲା ବେଳକୁ ଯୋଉ ଗୋଡ କାଟିଲା ପାହାଡ ଫାହାଡ ଚଢିକିନା ଚାଲି ଚାଲି ଗଲୁ ପୁଣି ଚାଲି ଚାଲି ଆସିଲୁ। ତାପରେ ତଳକୁ ଆସିକି ପୁଣିଥରେ ସେ ବଗିଚାରେ କିଛି ସମ ଥିଲୁ ଅ ବହୁତ ବଢିଆ ଅଛ ସେଇଠି ପୁରା ସମୟ ଏମିତି ବିତିଲା। ତାପରେ ସେଇଠୁ କେତେ ଅ ସେଇଠୁ ଏମତି ସନ୍ଧ୍ୟା ହେଇଗଲା ସନ୍ଧ୍ୟା ବେଳ ବୁଡିଗଲା ଯେତେବେଳେ ଆମେ ବାହାରିଲୁ। ସମଲେଇ ମନ୍ଦିର ହୁଁ ସେଇଠକୁ ଆମେ ଲାଷ୍ ହଁ ସମଲେଇ ମନ୍ଦିର ଗଲୁ। ହଁ କେତେ ସୁନ୍ଦର ଆମେ ଗଲା ବେଳକୁ ସେଇଠି ଆଳତି ଚାଲିଥିଲା। ଆଳତୀ ଟାଇରେ ତ ପହଡ ପଡିଥିଲା ହଁ ଲାଇନ ରେ ଜଗିଲୁ କି ସମୟ। ତାପରେ ଧୀରେ ଧୀରେ କରିକି ଛାଡିଲା ଓ କେତେ ଶାନ୍ତି ଲାଗିଲା ସେ ଜାଗା ଟା। ଫୋଟୋ ଫୋଟ ଉଠେଇବା ପାଇଁ ବସିବା ପାଇଁ ବହୁତ ହି ବଢିଆ ଅଛି ହଁ।
ନା ଜାଗା ଟା ବହୁତ ସୁନ୍ଦର ହେଇଚି ପୁରା ବଢିଆ ବନେଇଚନ୍ତି।
ସେଇୟା ରାତି ଡାଇନରେ ଯିବ ନା ତା ଭିଉ ର ଅଶ୍ଲି ମଜା ସେଠି ପାଇବ।
ହଁ।
ହୁଁ।
ଆମ ଛାର୍ ତ ଖାଲି କେତେବେଳେ ଫୁଲବାଣୀ ଯାଇକି ପହଞ୍ଚିବା ହଁ।
ହୁଁ କେତେ ସାରା ଜାଗା ଆମେ ଛାଡିଦେଲୁ ମାନେ ଦେଖିନୁ। ସେ ପଛ ଆଡକୁ ଆଉ ଆମେ ଯାଇପାରୁନୁ ଏପଟେ ଲେଟ୍ ଟେ ହେଇଗଲାଣି କହିକିନା ଦେଖ ଠାକୁର ଦର୍ଶନ କରୁ କରୁ ଲେଟ୍ ହେଇଗଲା।
ଉଁ ହୁଁ।
ତ ଏପଟେ ସାର୍ ତନ୍ଦ୍ରା ଗଲେଣି ଯେ ଆସ ଆସ। ଅ ଆସିକି ଫୁଲବାଣିରେ ପହଞ୍ଚିଲା ବେଳକୁ ଆହୁରି ଅଧିକ ଲେଟ୍ ହେଇଯିବ ନା। ଆହୁରି ଖାଇକି ଆସିବୁ।
ହୁଁ ହୁଁ।
ଏମିତି ହେଇକିନା ଏମିତି କଣ ଅଧା ଅଧି ବୁଲିଲୁ ତା
ତମେ କେତେ ଦିନ ଏଇଟା ବୁଲିଲ ଦିନେ ଆଉ ଆଉ ଗୋଟେ ଦିନ ନା।
ନାଇଁ ତ ଦି ଗୋଟେ ଦିନର ଏଇକା। ହୁଁ ଆମେ ଫାଷ୍ଟ ଗଲୁ ଗଲା ବେଳେ ଗୋଟେ ଅଲଗା ରାସ୍ତା ଦେଇକି। ଅ ସେଇ ଯୋଉ ବଲ କଣ ସେଇଟା।
ପୂର୍ବ ଦିନ ରାତିରେ।
ପୂର୍ବ ଦିନ ରାତିରେ ବାହାରିଥିଲୁ ହଁ ହଁ ହଁ।
ହଁ ସେଥିପାଇଁ ତମେ ଜଲଦି ପହଞ୍ଚ ପହଞ୍ଚିକି ହଁ।
ନାଇଁ ଲୋପୂର୍ବ ଦିନ ରାତିରେ ବାହାରିଲୁ ପାହାନ୍ତି ବେଳକୁ ବାହାରିଥିଲୁ। ତିନିଟା ଚାରିଟା ବେଳୁକୁ ନା କଣ ହଁ। ମୁଁ ପାହାନ୍ତିଆରେ ଆମ ବାହାରୁଥିଲୁ ନା କଣ ଆଉ ରାତିରେ ଆଉ କେହି ବାହାରନୁ ବା। ରାତିରେ ସବୁ ମନା କଲେ ଏଇଥର ଯୋଉ ଗଲୁ ଏଇଟା ରା ତିରୁ ବାହାରିଥିଲୁ ଝିରାଙ୍ଗିଡା।
ଓହୋ ଜିରାଙ୍ଗ ଟା ରାତିରେ ବାହାରିଥିଲା ନାଇଁକି ହଁ।
ହଁ, କିନ୍ତୁ ଏଇଟା ଆଉ ରାତିରେ ବାହାନୁ, ସବୁ କହିଲେ କି ନାଇଁ ତିନିଟା ଚାରିଟା ବେଳକୁ ଏକା। ଯିଏ ଦୂରରୁ ଆସିଲେ ସେ ହଷ୍ଟେଲରେ ରହିଯାଇଥିଲେ କିଛି ଜଣ, ଏମତି ହେଇ ନା ଆମେ ବି ସେଇ ବାହାରିଲା ବେଳୁ, ଚାରିଟା ପାଞ୍ଚଟା ହେଇଗଲାଣି ହାଁ।
ହଁ ହଁ।
ସେ ତାପରେ ଗଲୁ ଗୋଟେ ଅଲଗା ଜାଗା ଏ ଯୋଉ ଆମର ଗୋଟେ ଆସିଥିଲେ ଗୋଟେ ସାରଟେ ତାଙ୍କର ସେପଟେ ଗାଁ ଏରିଆ ଦେଇକି ନା ଯାଇଥିଲୁ, କଣ ସେଇଟା? ମୋର ମନେ ପଡୁନି।
କୋଉଠୁ ଆସିଥିଲେ?
ହଁ, ମିହିର ସାର କଏକି। ତ ସିଏ ହିଁ କହିଲେ କି ହଁ ନା ହଁ, ତାଙ୍କ ଏରିଆ ଦେଇକି ଯାଇଥିଲୁ। ଅ ତ ସେଇ ଜାଗା ଟା ଗୋଟେ ସକାଳୁ ସକାଳୁ ଆଠଟା ନଅଟା ବେଳକୁ ପହଞ୍ଚିକିନା ସେ ଯୋଉ ତ ପ୍ତ ପାଣି ଜାଗା ଟା ବୋଲି ଦେଖିଦେଇଥିଲୁ, ଶିବ ମନ୍ଦିର ଅଛନ୍ତି ସେଇଠି। ଭଲ ଲାଗୁଛି ଜାଗାଟା, ଉଁ ଉଁ ଦେଖିବାକୁ ଏତେ କିଛି ନାହିଁ, କିନ୍ତୁ ଭଲ ଅଛି। ତାପରେ ସେଇଠୁ ବାହାରିକି ଗଲୁ କଣ ବାଟରେ ଜଳଖିଆ କଲୁ? ତାପରେ- ତ ଘଣ୍ଟେଶ୍ଵରୀ ମନ୍ଦିର ଗଲୁ ସେଇଠୁ ଆସି କିନା ଖାଇଲୁ ଲଞ୍ଚ କରିକିନା ଅ ତମ ଭଳି ଆମେ ଡ୍ୟମ୍ ଗଲୁ, ଡ୍ୟାମ ସାରିକିନା ସନ୍ଧ୍ୟାରେ ସମଲେଇ ମନ୍ଦିର ଆଉ।
ହଁ ଅ।
ହୁଁ
ସେ ମାନେ ଉପରକୁ ସେଇଟା ଚଢିବା ପାଇଁ ବହୁତ କଷ୍ଟ ଲାଗୁଛି।
ତମାନେ ରୋଡରେ ଗଲା, ନା କେମିତି ଗଲ?
କୋଉଠି ଗଲୁ କ କଣ କହିଲୁ?
ନାଇଁ ରୋଡରେ ମାନେ ଏମତି ଚାଲି ଚାଲି ଗଲ ନା, ରୋପରେ ଗଲ, ନା କେମିତି ଗଲ?
ରୋଡ କୁ ଯାଇନୁ ଆମେ, ଆମେ ଖାଲି ସେ ମିନାରୁ ଉପରକୁ ଯାଇଥିଲୁ, ତମେ ରୋଡ କୁ ବି ଯାଇଥିଲ କି? ରୋଡ କୁ ଛାଡୁନାହାନ୍ତି କହିଲେ। ଜମା ସାର୍ ନାଇଁ କହିଲେ ପୁଣି, ଆମେ କହୁଥିଲୁ ସାର୍ ଆମେ ରୋଡ କୁ ଯାଇଥାନ୍ତୁ। ରୋଡ ଯାଇଥାନ୍ତି। ସେ ସାର୍ କହିଲେ କି ନାଇଁରେ ସେପଟେ ଛାଡୁନାହାନ୍ତି କହିଲେ, ଖାଲି ଗାଡି ଆଗା ଛାଡୁଛନ୍ତି କହିଲେ।
ଆମେ ଗୋଟେ ପାହାଡ ଦେଇକିନା, କ୍ରସ୍ କରିକିନା, ଯାଇଥିଲୁ ସେଇପଡେ ତ। ସଟରେ ପଳେଇଥିଲୁ।
ଓହୋ, ସେ ମିନାର ପଟେ ନା, ସେ ରୋଡ ପଟେ ଏକା।
ରୋଡ ବଢଡେଇକା ମିନାର କୁ ଯାଇଥିଲି।
ଓହୋ, ଏଇ ସେ ଯୋଉ ବ୍ରିଜ ଉପର ବାଟେ ତମେ ଆସିଥିଲ କି?
ବ୍ରିଜ ନାଇଁ ନାଇଁ, ବ୍ରିଜ ରହିଲା ଏ ସାଇଡ କୁ।
ନାଇଁ ନାଇଁ ସେ ପାହାଡ ପଟେ ତମକୁ ଛାଡୁ ନାହାନ୍ତି ନାଇଁ। ଆମେ ସେ ପାହାଡ ପଟେ ହିଁ ବସ ରେ ଗଲୁ, ଚାଲିକି ନାଇଁ। ଚାଲିକି ନାଇଁ, ବସ ରେ ହିଁ ପାହାଡ ପଟ ଗଲି। ହଁ ବସ୍ ଉପରକୁ ଗଲା।
ଓହୋ, ନାଇଁ ଆମର ବସ୍ ତଳେ ରହିଲ ଗଲା ତ।
ନାଇଁ ଆମର ବସ୍ ଉପ ଉପରକୁ ଗଲା। ବଧେଇକି ଏବେ ଛାଡୁ ନାହାନ୍ତି, କୋଉଠି ଛାଡୁ ନାହାନ୍ତି କେତେବେଳେ ଆଉ?
ହଁ, କଣ ହେଇଥିବ ଆଉ?
ହଁ ଅ।
ଆଉ, କଣ କରୁଥିଲ ତାହେଲେ? ଆଁ
କଣ କହିଲ?
କଣ କରୁଥିଲୁ ଏବେ ତାହେଲେ?
ନାଇଁ କିଛି ନାଇଁ, ବସିଥିଲି ପରା।
ଓ ହୋ, ତାହାଲେ ତୁ ଏ କଲେଜରେ ଏଇ ନାଇଁ ତୁ କଲେଜରେ ସମ୍ବଲପୁର ଟ ଯାହା ଏବେ ଯାଇଥିଲୁ ଲାଷ୍ଟ ନା ଆଉ କୋଉଠିକୁ ବି ଯାଇଥିଲ ପିକ୍ନିକ୍?
ସେ ସ୍ୟାଡୁନା, ଛାଡୁ ନଥିଲେ ଏଟା ଲଷ୍ଟ ଫାଇନାଲ୍ ଇୟର ବୋଲି ହିଁ ମୁଁ ପୁରା ଆଉ ମା ତ ନାଇଁ କହୁଥିଲେ ଯେ ଆଉ ସେ ବାବାଙ୍କ କହିଲାକୁ ଯାଉ, ଯାଉ ବୁଲୁ ଟିକେ ଯାଉନି ତ କେବେ ମୁଁ ହଁ ଯାଉ ବୋଲି କହିଲେ ଆଉ।
ହେଲେ ଅଞ୍ଜଳି ହେରିକା ସହିତ ମିଶିକି ପଢିଥିଲେ ତୁ ସବୁ ଯାକ ପି ପିକ୍ନିକ୍ ଯାଇଥାନ୍ତୁ ନା ନାହିଁ?
ନାଇଁ ମତେ ଛାଡୁନି ଥଣ୍ଡା ଟା। ପ୍ଲସ୍ ଟୁ ରେ ମତେ ଛାଡି ନାହାଁନ୍ତି। କୋଉଠି ଛାଡନ୍ତିନି। ଏଇଟା କଣ? ଫାଇନାଲ୍ ଇୟର ତାପରେ ମୁଁ ଜିଦି କାଲି। ମତେ କେବେ କୁଆଡେ ତମେ ଛାଡୁନ, କେବେ ହେଲେ କୁଆଡେ ମୁଁ ଯାଉନି କିଛି ନାହିଁ ତମେ ତ ନଉନ। ଏମିତି କହିକି ଆଗା
ହେଲା ଆଉ। କଲେଜ୍ ଲାଇଫ୍ ସରିଗଲେ ସାଙ୍ଗ ମାନଙ୍କ ସହିତ ବି ଇଏ ହେଇଗଲା ନା।
କଣ ମୋର କଲେଜ୍ ଲାଇଫ୍ ମୋର କିଛି ନାହିଁ। ଘରୁ କଲେଜ୍, କଲେଜ୍ ରୁ ଘରକୁ, ମୋର କଲେଜ୍ ଲାଇଫ୍ ବୋଲି କିଛି ନାହିଁ। ସ୍କୁଲ୍, ଯୋଉ ସ୍କୁଲ୍ ବି ଯାଉଥିଲି, ସେ ସ୍କୁଲ୍ ରୁ ଘରକୁ, ଘରୁ ସ୍କୁଲ୍। ଏତିକି ଆଉ ନାହିଁ। ହୁଁ ଭଲ ତମେ ଯାଇ
ତୁ କୁଆଡେ ବୁଲିବାକୁ ଯାଉଛନ୍ତି। ମୁଁ କିଛି କୁଆଡେ ଯାଇପାରୁନି।
ହଁ ଗଛ ଯାକ ନେଲେ ପରା?
ହେଲେ, ତାପରେ ତମେ କଣ? ସେଇଠୁ ଖାଇ ପିଇକି ଯାହା
ହଁ, ଖାଇି ପିଇ ଖାଇଲୁ ପିଇଲୁ ତାପରେ ନାଇଁ ନାଇଁ ସେ ଉପରକୁ ଗଲୁ। ସେ ଉପରକୁ ଆମେ ଖାଇ ପିଇକି ସେ ଉପରକୁ ଗଲୁ। ଜୁର ବାହାର ବିନା, ସେଠି ଉପରକୁ ଚଢିଲା ବେଳକୁ ହାଲିଆ ଯେତିକି ଲାଗିଲା, ଓହୋ ଗୋଡ ଯାକ ପୁରା ଆସିଲା ବେଳକୁ ଥରୁଥିଲା ତା ବେଳକୁ ଆମେ ସିଡିରୁ ଓହ୍ଲେଇ ଲୁନିକି, ଓହ୍ଲେଇ ଲା ବେଳକୁ ଏମିତି ଡର ଲାଗୁ ପୁରା ଡର ଡର ଲାଗୁଥିଲା। ଏମିତି ଲାଗୁ ଥିଲା ପୁରା ପଡିଯିବୁ।
ହେଲା ଆଉ, ଏତେ ବାଟ ଚାଲିିବାଟା ସେଟା କିମ୍ ଲାଗୁଛି ଯେ, ପାହାଡ ହେଇକି ରହିଛି ନା ସେଇଟା ଗୋଟେ।
ତାପରେ ସେ ମୀନା ରୂପରେ ତମେ ଦେଖିବ ସେ ମାନେ ଦୃଶ୍ୟ ଓହୋ।
ହାଁ।
ସେଇଟା ଉପରୁ ବଢିଆ ଲାଗୁଛି।
ହୁଁ ଭିଉ ଭଲ ଅଛି ସେଇଠି। ସବୁ ସୁନ୍ଦର ସୁନ୍ଦର ଜାଗା ଅଛି।
ହଁ ବଢିଆ ସୁନ୍ଦର ଜାଗା ଅଛି। ଆମକୁ ଆଉ ଟାଇମ୍ ଦେଲେନି, ତାପରେ ଆମେ ସେପଟୁ ଆସିଲୁ। ଘଣ୍ଟେଶ୍ଵରୀ ଯିବୁ କହୁଛନ୍ତି, ସେ ବସ୍ ବାଲା କହିଲା କି ନାଇଁ ହବନି ତମେ ଘଣ୍ଟେଶ୍ୱରୀ ଗଲେ ଆମର ଟାଇମ୍ ହବନି କହିଲା।
ହ
ତାପରେ ଆମେ ଏପଟେ ସମ୍ବଲପୁର ଭିତରକୁ ଆସିକି ଏବେ ଗୋଟେ ପ୍ଲାନେଟୋରିୟମ୍ ଟେ ଅଛି ହେଲା ସେ ପ୍ଲାନେଟୋରିୟମ୍ କୁ ନେଇଥିଲେ ଆମକୁ ଆମ ପିଲା କହୁଛନ୍ତି ପ୍ଲାନେଟୋରିୟମ୍ ରେ ଆମେ କଣ ଚୋପା ଦେଖିବୁ ନା କଣ? ପୃଥିବୀ କେମିତି ତିଆରି ହେଇଛି ବୋଲି, ଆମ ପୃଥିବୀ ତିଆରି ହେଲା ଦେଖ ଆମର କଣ ଯାଉଚି ବୋଲି କହୁଥିଲେ।
ହେଲେ ଭଲ ଲାଗିଲା ସେଇଟା ନା?
ଭଲ ମାନେ ମୁଁ ମୁଁ ଆଉ ମୋର ପ୍ରଥମ ଥର ସେମିତି କିଛି ଅନୁଭୂତି ପ୍ଲାନେଟୋରିୟମ୍ ଯାଇକି ତ ମତେ ଭଲ ଲାଗିଲା ମତେ।
ହ ଆଚ୍ଛା।
ସେମିତି କିଛି ଲାଗିଲାନି। ବେକାର ଗଲା ଭଳିଆ, ଲାଗିଲାନି ମତେ। ନାଇଁ ନାଇଁ ମୁଁ ଏବେ ବାବାଙ୍କୁ ଟିକେ କଲ୍ କରିବି। ମୁଁ ଆଉ ଥରେ ତମକୁ ବ ସନ୍ଧ୍ୟ ବେଳେ କଲ୍ କଲେ ହବ?
ହଁ ସନ୍ଧ୍ୟାଆଳୁ ମୁଁ ଟ୍ୟୁସନ୍ ରେ ସାରି ଦେଇକି ଆଇଲେ, ମୁ ତତେ ମେସେଜ୍ କରିକି କଲେ ହେବ?
ହଁ ହଁ ହବ।
ହଁ ଠିକ୍ ଅ
ହଁ ମୁଁ ଏବେ ଟିକେ ବାବାଙ୍କୁ କଲ କରିବି କାମ ଅଚ୍ଛି ହଁ ତିନି ହଉଛି। ନାଇ ମୁଁ କ ମତେ କଲ୍ କରିବ ଯଦି ମୁଁ ଫ୍ରି ଥିବି କହିଲେ ମୁଁ ତମକୁ କଲ୍ କରିବି ନହେଲେ ତମେ ମତେ କଲ୍ କରିବ ହେଲା ହଁ ହଁ ହଉ ଠିକ୍ ଅଛି ରଖୁଛି ହା ହଁ।